ହଁ ନମସ୍କାର, ଆପଣଙ୍କ ଭୟେସ ମୋ ଭୟେସ ଆପଣଙ୍କୁ ଶୁଭୁଛି?
ମୋର ଆସୁଚ଼ି ତ କ୍ଲିୟର?
ଆପଣଙ୍କର ଟିକେ ସାଉଣ୍ଡ ହଉଥିଲା, ଏବେ ଠିକ୍ ଅଛି।
ଅହ।
ଆପଣ ସାହିତ୍ୟ ବିଷୟରେ କିଛି ଜାଣିଛନ୍ତି?
ମୁଁ ତ ସେମତି ସାହିତ୍ୟ ବିଷୟରେ ବେଶୀ କିଛି ଜାଣିନି ଆପଣ କଁ ଜାଣିଛନ୍ତି ଟିକେ କହୁନାହାନ୍ତି?
ଆଚ୍ଛା। ମୋ ବ୍ୟାଗ୍ରାଉଣ୍ଡ ହଉଚ଼ି ଟୋଟାଲ ଆ ସାହିତ୍ୟ, ମୁଁ ବର୍ତ୍ତମାନ ମାନେ ପ୍ଲସ ଥ୍ରି କରୁ ଚ଼ି ଓଡିଆ ସାହିତ୍ୟ ଅନର୍ସ ରେ, ତେଣୁ ମୁଁ କି ଯେତିକି ଜାଣିଛି ଆପଣଙ୍କୁ ସେତିକି କହିବି। ଠିକ୍ ଅଛି ସାହି ତ୍ୟ ହଉଚ଼ି ଗୋଟେ ଏମିତି ଜିନିଷ, ଆପଣଙ୍କୁ ଆ ବା ଆପଣଙ୍କ ଭାବନାରେ ନେଇକି ଲଣ୍ଡନ ରେ ବସେଇଦବ। ସା ତ୍ୟ ଆପଣଙ୍କ ଆଗେ ରେ ଠିଆ କରିଦବ, ମାନେ ସାହିତ୍ୟ ଆପଣ ଙ୍କୁ ଆପଣ ସାହିତ୍ୟକୁ ଯେତେ ଭଲ ପାଇବେ, ସାହିତ୍ୟ ଆପଣଙ୍କୁ ସେତିକି ଭଲ ପାଇବ। ସାହିତ୍ୟ କଳ୍ପନାର କଥା କହେ, ସାହିତ୍ୟ ବାସ୍ତବତାର କଥା କହେ ଆଉ ଆମ୍ ଆପଣ ଜାଣିଛନ୍ତି ଆମ ସାହିତ୍ୟରେ ବ ବହୁତ କବି, ବହୁତ ପ୍ରତିଷ୍ଠିତ ଲେଖକ, ବହୁତ ପ୍ରତିଷ୍ଠିତ ଅ ବ୍ୟକ୍ତିତ୍ଵ ଔପନ୍ୟାସିକ, ବହୁତ ବହୁତ ଲୋକ ଅଛନ୍ତି, ସେମାନେ ବହୁତ ବହୁତ ଗଳ୍ପ, ବହୁତ ବହୁତ ଉପନ୍ୟାସ ଲେଖିଛନ୍ତି, ଆମେ ଯଦି କହିବା ଫକୀର ମୋହ ସେନାପତି, ବ୍ୟାସକବି ଫକୀର ମୋହ ସେନା ପତିଙ୍କ ସହିତ, ସେ ସବୁବେଳେ ସେ ଜଣେ ଏମିତି ପ୍ରତିଷ୍ଠିତ ବ୍ୟକ୍ତି, ଏମିତି ତାଙ୍କର ପ୍ରତିଭା ଆ ଯୁକ୍ତ ବ୍ୟକ୍ତି ସେ ଜଣେ ସିଏ ତାଙ୍କ ଯେତେବେଳେ ଆ ସମୟ ଥିଲା ତାଙ୍କ ସମୟରେ ସେ ସେତେବେଳେ ସାମାଜିକ ସମାଜ ଯଉ ସବୁ ଚିତ୍ର ସାମାଜିକ ଚି ତ୍ରକୁ ନେଇକି ସବୁବେଳେ ଲେଖିଥିଲେ। ସେ ଗୋଟେ ଉପନ୍ୟାସ୍ ଲେଖିଛନ୍ତି ଛଅ ମାଣ୍ ଆଠ ଗୁଣ୍ଠ୍।
ଛଅ ମାଣ ଆଠ ଗୁଣ୍ଠ୍ ହଁ। ବହୁତ ଜିନିଷ ଲେଖିଛନ୍ତି ବହୁତ ଜିନିଷ ସବୁ ସବୁ ଶୁଣିଛି ପଢିଛି ବି। ଏଇ ଯୋଉ ଆଉ ଅଟେ କଣ ଅଛି, ଏ ରେବତୀ ଆଉ ଗୋଟେ ଅଛି ଲୋ ଚୁଲିକି ଯା। କଣ ସେ
ରେବତୀରବି ଦିଲୋ ଚିଲ ଲୋ ନିଆଁ ହଁ ହଁ। ଆପଣ ତ ଜାଣିଛନ୍ତି ବହୁତ ଜାଣିଛନ୍ତି ଆପ୍
ହଁ ସେ ନାନା ସେରମ୍ ପଢିଚି ବହୁତ୍ ଭଲ ଲାଗେ ତା ଭିଡିଓ ପୁଡ଼ା ୟୁଟୁବରେ ସି ତାର୍ ଭି ଡୋଡ଼ା ଆସେ ତାକୁ ଦେଖେ ଭଲ ଲାଗେ। ଫକିର୍ ମୋହନ ସେନାପତିଙ୍କର।
ଆପଣ ପଢ଼ନ୍ତି ଗଳ୍ପ ଗଳ୍ପ ଉପନ୍ୟାସ ସବୁ ପଢନ୍ତି କି?
ହଁ ସେମତି ସେମତି କିଛି ସେମତି କିଛି ପଢେ ହଁ।
ଆପଣ ହଁ ହଁ ମାନେ ଟାଇମ ଥିଲା ଫ୍ରୀ ଟାଇମ ଆପଣ ପଢାପଢି କରନ୍ତି ତବେ ତେବେ ତାହା।
ଆପଣ ଚାହିଁବେ ଯଦି ମୁଁ ଆପଣଙ୍କୁ ସଜେଷ୍ଟ କରିପାରିବି ଆପଣ ଉ ଗଳ୍ପ ପଢିବାକୁ ଚାହିଁଲେ, ମନୋଜ ଦାସଙ୍କର ଗଳ୍ପ ପଢି ପାରିବେ। ଆଉ ଓଡିଆ ଗଳ୍ପ ଲୋକ ସାହିତ୍ୟ ଜଗତର ମନୋଜ ଦାସ ଜଣେ ଅ ଏ-ଏମିତି ଅଭୁଲା ସ ସ୍ମୃତି, ଯୋଡିଛନ୍ତି ଓଡିଆ ସାହିତ୍ୟରେ, ମାନେ ତାଙ୍କର ଗଳ୍ପ ସାହିତ୍ୟ ସେ ଯୋଉ ଗଳ୍ପ ଲେଖିଛନ୍ତି ସମସ୍ତ ସେ ଫକୀର ମୋହନ ସେନାପତି ବି ଲେଖିଛନ୍ତି। ଗଙ୍ଗାଧର ମେହେର ବି ଲେଖିଛନ୍ତି ହାଲୋ।
ଆଜ୍ଞା ଆଜ୍ଞା ମ୍ୟାାମ କୁହନ୍ତୁ।
ହଁ ମୁଁ କହିଲି ଅ ସମସ୍ତେ ଯେମିତି କି ଫକୀରମୋହନ ସେନାପତି ହୁଅନ୍ତୁ ଅ କି ଗଙ୍ଗା ଧର ମେହେର ହୁଅନ୍ତୁ କି ସେ ଯିଏ ବି ହୁଅନ୍ତୁ, ଆମର ମାୟାଧର ମାନ ସିଂହ ହୁଅନ୍ତୁ ସମସ୍ତେ ଗଳ୍ପ ସମସ୍ତେ କବିତା ଲେଖିଛନ୍ତି। କିନ୍ତୁ ମନୋଜ ଦାସ ଯଉଭଳିଆ ଗଳ୍ପ ସବୁ ଲେଖିଛନ୍ତି। ତାଙ୍କ ଭଳି ଗଳ୍ପ କି ଲେଖି ମନୋଜ ଦାସଙ୍କ ଘର ସାର୍, ମୋର ସେମିତି ଟିକେ ମନେ ପଡୁନି। କିନ୍ତୁ ସେ ଜଣେ ମାନେ ଗ ଆପ ସାହିତ୍ୟ ଆ-ଆପଣ ଯଦି ତା କଥା ଆପଣ ଜାଣିପାରିବେ ମାନେ ସେ ଗଳ୍ପ ଗପଟାକୁ ପୁରା ନିଆରା ଢଙ୍ଗରେ ଲେଖିଛନ୍ତି। ପୁରା ନିଛକ ସତ୍ୟ ଅ ବହୁତ ବଢିଆ ବଢିଆ କଥା ତାଙ୍କର। କିଛି ଗୋଟେ ଅଲଗା ଲାଗେ, ତାଙ୍କ ଗଳ୍ପଟା ପଢିଲେ। କିଛି ଗୋଟେ ନିଆରା ଢଙ୍ଗରେ ସେ ଗଳ୍ପ ଲେଖିଛନ୍ତି ଯାହାଫଳରେ ରେ ପାଠ ହୋଇଥିଲ। ତାଙ୍କ ଗଳ୍ପ ଟା ପଢେ। ସେ ନିଜ ସ୍ଥିତିକୁ ନେଇଯାଏ। ସେ ଭିତରକୁ ନିଜକୁ ସେ କଳ୍ପନା, ଭିତରକୁ ନେଇକି ବାସ୍ତବତା କୁ ତା ଆଗକୁ ଆଣେ ହେରି।
ଓହୋ କେବେ ଦେଖିବା ପଢିବା। ମୁଁ ତ କେବେ ପଢିନି ତାଙ୍କ ମନୋଜ ଦାସଙ୍କ ବିଷୟରେ।
ନିଶ୍ଚୟ, ନିଶ୍ଚୟ। କେବେ ନିଶ୍ଚୟ ପଢିବେ ଅ ମନୋଜ ଦାସଙ୍କର। ଗଳ୍ପ ପଢିବେ ଅଛି ମନୋଜ ଦାସଙ୍କର ଶ୍ରେଷ୍ଠ ଗଳ୍ପ ବୋଲି ଗୋଟେ ବହି ଅଛି ମୋ ପାଖରେ ପାଖରେ ନାହିଁ ସେ ବହିଟା ବୋଧେ କିଏ ନେଇଯାଇଛନ୍ତି ନହେଲେ ମୁଁ ଆପଣଙ୍କୁ ପି ଡି ଛାଡିଦେଇଥାନ୍ତି। ସେ ବହିରୁ ଫଟୋ ଉଠେଇକି। ବହୁତ ବଢିଆ, ବଢିଆ ଗଳ୍ପ କଣ କହିଲେ?
କୁହନ୍ତି। ବର୍ଷା ପବନ ଯୋରରେ ଆସିଲାଣି ତ ସେ ସାଉଣ୍ଡ ସେପଟେ ଭଲସ ଶୁଭୁନି ଆଉ। ହଁ ବର୍ଷା ହେଲାଣି ଏପଟେ ତ।
ଆପଣଙ୍କ ୱେଦର ତାହେଲେ ବର୍ଷା ଏବେ ଅଛି ଏପଟେ ଆମର ବହୁତ ଗୁଳୁଗୁଳି।
ବହୁତ ଗୁଳିୁଗୁଳି ହଉଥିଲା। ଏବେ ଜଷ୍ଟ ବର୍ଷା ହେଉଛି।
ଓହୋ ହୋ ହୋ।
ହଁ ମ୍ୟମ୍ ଟିକେ ପରେ କଥା ହେବା ଏ ବାପ
ହଉ ଠିକ୍ ଅଛି। ଠିକ୍ ଅ